ହାଲୋ। ହୁଁ କଣ କରଥୁଲୁ କି ତୋର ଏ ଯାଏ କଣ କରୁଥୁଲୁ ମୁଁ କହିଲି ନା କଣ କରୁଥୁଲୁ?
ଏଇଠି ବସଚି ତମେ କଣ କରଚ?
ହଁ ଏଇଠି ବସିକି ଦିଇ ତିନି ଜଣ କଥା ହୋଉଥୁନୁ ତିନି ଚାରି ଜଣ ଏଇଠି।
ଓହୋ।
ସନ୍ଧ୍ୟା ଦେଇ ସାଇଲଣି?
ହଁ ବୋଉ ଦୋଉଥୁଲା।
ଉଁ।
ଆଉ
ଉଁ ଆଉ କଣ କୋହୁଚୁ କହ।
ଖାଇବ ଏଇନା?
ହଁ ଏଇ ଗାଧୁଆଏଳେ ଖାଇଥିନି ଆଉ ଚାରଟା ଏଳେ ଆଉ ଇଛା ହେଲାନି ଖାଇତେ।
ହୁଁ।
ଖାଇନି ଏଇ ଚାରିଟା ବେଳେ ଖାଇନି ଏ ଆମ ଝିଅଟା ବଲା ଯେ
ଉଁହୁଁ ଆଉ
ହଁ ଝିଅଟା ଚାରଟା ବେଳେ ପଳେଇଲା ମୋ ନାନୀ ଝିଅଟା ଆସଥିଲା ତା ରୁଟି ଡାଲମା କରିକି କି ଦେନି ନେଇକି ଗଲା ଏଇ ଯୋଉ ମୋ ନାନୀ ହଁ ଯେ ମୋ ନାନୀ ମରିଗଲାନେଇ ନା ଏଇଥର
ଏମା ଯୋଉ ଆସଥିଲେ ଯୋଉ ଧିଆଁକେ ଯୋଉ
ସେଇ ତା ଝିଅ ପୁଅ ଆସିଲେ ପୁଣି ଘରେ ଯାଇକି ଛୁଆରା କଣ କରିକି ଖାଇବେ?
ହୁଁ।
ତା ଦେହରେ ରୁଟି ଖାଇଲେ। ଆମ ଦୀପୁ କଣ ଗୁପଚୁପ୍ ଆଣିଥିଲା ଖାଇଲେ। ଖାଇ ଖୁଆକି ନା ସେମିତି ଦିଦି ଯାହା କରୁଛନ୍ତି ରୁଟି ରାତିରେ ରୁଟି ଫୁଟି କରିଦଉଛନ୍ତି ଦିନରେ ମୁୋ ନାନୀ ବନ ନେଇୀ ରାନ୍ଧିକି ଭାତ ଭାତ ଦିଏ।
ସେଇଠୁ ପାଖକି?
ହଁ ହଁ ଯେମିତି ଉଜୁଳି ତରୁଆ ଯେମିତି
ଓହୋ।
ସେଇଭଳିଆ।
ହଁ ଦେଇଦିଏ ଆଉ ରାତିରେ ରୁଟି ଫୁଟି କରିଦିଅନ୍ତି ରୁଟି ଡାଲମା ଫାଲମା କରିଦିଏ। ଝିଅ ଟା ମିଶି ମୁଶାକି କରିଦିଅନ୍ତି ବାପ ଝିଅଉ
ଝିଅଟା ସିଖିଛି ନା?
ହଁ ଶିଖିଛି।
ହୁଁ।
କରିକୁରା ଦେଇକି ରାତିରେ ସେମିତି ଖାଇଦିଅନ୍ତି ଆଉ।
ରାତିରେ
ଆଉ ଚୁଡା ଗୁଣ୍ଡ ଫୁଣ୍ଡ କରିକି ନାନୀ ଦେଇଦିଏ ସକାଳୁ ଚୁଆରା ଖାଇଦିଅନ୍ତି ରଖି ଚୁଡ଼ା ଗୁଣ୍ଡ କରିକି ଖାଇଦିଅନ୍ତି ରାତିରେ।
ହୁଁ ହୁଁ। କଣ କରିବି ମୁଁ?
ନାଇଁ ସକାଳୁ ଚୁଡାଗୁଣ୍ଡ ଖାଇଦେଇକି ଟ୍ୟୁସନ ଫୁୟୁସନ ପଳାନ୍ତି ଛୁଆ।
ହୁଁ।
ଆଉ ଯୋଉ ରୁଟି ହଁ ରୁଟି ନନାଙ୍କର ଡାଇବେଟିସ ବି।
ହୁଁ।
ସେ ଯୋଉ ରୁଟି ଥାଏ ସକାଳକୁ ଯଦି ସେ ସେଇ ରୁଟି ନନା ତାଙ୍କର ସକାଳୁ ଖାଇ ଦେଇକି ତାଙ୍କର କାମକୁ ପଳାନ୍ତି।
ହୁଁ।
ଆଉ କାମକୁ ପଳାନ୍ତି ତାପରେ କାମରେ ସେଣ ଭାତ ଖାଆନ୍ତି ରାତିରୁ ପୁଣି ଆସିଲେ ରାତି ବେଳେ ରୁଟି ଖାନ୍ତି ଏରିଆ
ସ୍କୁଲ ଯାଉଥିବା ଛୁଆରା
ସ୍କୁଲ ତ ଏ ବନ୍ଦ ଥିଲା ଥର ଏ ପୁଣି ଏ ସ୍କୁଲ ଏବେ ଖୋଲିବ ଏଇ ଆଉ। ସ୍କୁଲ ଯିବ ଏଥର ଛୁଆ ଆଉ। ନବମ କ୍ଲାସ ଏଣେ ପାଠ ପଢାକୁୁ ଏେ ଘର କାମକୁ ତାକୁ ଚପଟଣା ହବ ଆଉ। ଛୁଆ ଟା ଏଇନା ଏଇନା ପରେ ସବୁ ଚପଟ।
ଦଶମ
ନବମ।
ଦଶମ ହବ
ନାଲୋ ଛଅ ମାସ ଯମା ସାନ ମୁଁ ବର୍ ଝିଅଟା ଶିନା ଶୀଘ୍ର ନାଁ ଲେଖେଇ ଦେଇଥିଲି ନ। ବୋଲି ତା ତାର ଦଶମ ହେଇଗଲା।
ଓହୋ ପୂଜାର ଶୀଘ୍ର ନାଁ ଲେଖା ହେଇଯାଇଥିଲା।
ହଁ ନହେଲେ ଏଇ ତାରି ସେଇ ନବମ ହେଇଥାନ୍ତା ଛଅ ମାସ ଜମା ସାନ ପା।
ହୁଁ। ହୁ ଏତେ ସୁନ୍ଦର।
ହୁଁ ଝିଅ ବା ଜ୍ୟେଷ୍ଠ ମାସ ସିଏ ପୁଶୁ ମାସ।
ହୁଁ ହୁଁ କରିଆକୁ ପଡିବ ଆଉ।
କଣ କରିବୁ ଯାହା ହଉ ସେମିତି କାମ ଧନ୍ଦା ଟିକେ-ଟିକେ ଶିକିଚି। ତା ମା ତାକୁ ଆଗୁରୁ-ଆଗୁରୁ ଶିକେଇଲା କହିଲା ନ ଶିକିଲେ ମୋର କିଏ କରିବ ସବୁ କାମ।
ହୁଁ।
ଏ ମରିବା ପୂର୍ବ ଜାଣିଚି ନା ମୁଁ ମରିଯିବି ବୋଲି, ତାପରେ ଧୀରେ-ଧୀରେ କାମ ଦାମ ପାରିଲାନି। ନପାରିଲା କତୁରୁ ବରାଦ କରିକି ଶିକେଇଲା ଆଉ କଣ କରିବ।
ହୁଁ ଟା ପୁରା ଏଇନା ବେଶି ନା ଆଉ।
ହୁଁ। ପାଠ ପଢା ଛୁଆଟା ଏଇନା ହଇରାଣ ହବ ଟିକେ ଏଇଆ।
ହୁଁ ପାଠ ପଢ଼ିଥାନ୍ତା ନା ଦଶମ କ୍ଲାସ୍ ଆରବର୍ଷ।
ହଁ। ଏ ସେମିତିରେ କଣ ମା ଥେନେ ଅଚିନ୍ତାନା ଛୁଆ ଗୋଟେ ଚିନ୍ତା ତାଙ୍କର ଥିଲାକି କାହାର।
ଏଣୁ ଆସିଲୁ ବେଗ୍ ବସ୍ତାନି ଫିଙ୍ଗିଦେଲୁ କି ପାଠ କି ବୁିଲ୍ ତ, ବୁଲା ନାଇଁ ସେ ଛୁଆ ତ ବୁଲେ ନେଇଁ କୁଆଡେ ଯାଏନେଇଁ ଯାହେନେ ଗୋଟେ ଅଚିନ୍ତା ରହୁଥିଲା ନା। ସଖାଳୁ ଆଗେ ଉଠିବୁ ଘର କାମ କରିବୁ ବାହାରେ ପାଣି ପକେଇବୁ ବାହାର-ବାହାର ପାଣି ପକଉଥିବ କି ନାଇଁ ଛୋଟ ଛୁଆ, ଯାହାନେ ବାହାରଟା ଖରକୁଥିବ ନା ନାହିଁ। ବାହର ଖରି ଘର ଦ୍ୱାର ଖରିକିବୁ କୋଉ ଦିନ ଘର ପୋଛିବା କଥା ତାକୁ ପୋଛିବୁ କରିକିନା ଫୁଣି ତୁ ଖାଇଦେଇକି ଟ୍ୟୁସନ୍ ଯିବୁ।
ଫୁଣି ଥରେ ଟ୍ୟୁସନ୍ ରୁ ଆସିଲୁ ଫୁଣି ଯଦି ଗାଧେଇବୁ। ଫୁଣି ଗାଧେଇବୁ ଠାକୁର ପୂଜା ତ କରିବୁ, ଫୁଣି ତୁ କଣଟା ଖାଇବୁ ପୁଣି ସ୍କୁଲ୍ ବାହାରିକି ଯିବୁ ଏଇନା ଫୁଣି ସ୍କୁଲ୍ ଆଉ ତାଙ୍କ ଗାଁରେ ନାହିଁ ପୁଣି ଯିବ।
ହଁ ନବମ ଦଶମ ବା ଆଉ ତାଙ୍କର ଗାଁରେ ନାହିଁ।
ସାଇକେଲିଂ କରକି ଫୁଣି ଯିବୁ, ମାନେ ଯେମିତି ଆମ ଉଜୁଣି ଗାଁରୁ ଯେମିତି ଯାଉଛନ୍ତି ତରୁହାଁ କୁ। ସେମିତି।
ସେତିକି ବାଟ ନା ଇଏ ଅଧିକ ହବ?
ହଁ ସେତିକ ହଁ ସେତିକ ବାଟ କି ଟିକେ ଅଧିକ ହବ କେଜାଣି, ସ୍କୁଲ୍ ଟା ସେ ଗାଁ ମୁଣ୍ଡରେ ନା ତାଙ୍କର।
ହୁଁ ହୁଁ
ଆମର କଣ ଉଜୁଣି ରୁ ତରୁହାଁ ପାଖାପାଖି ଟିକେ ସ୍କୁଲ୍ ଟା ଅଛି। ତାଙ୍କର ଗାଁ ମୁଣ୍ଡକୁ ପୁରା ଇସ୍କୁଲ ଟା।
ତାଙ୍କ ଫାଷ୍ଟରେ ଆଉ।
ହୁଁ।
ଧରି ଧୁରା କରେକିନା।
ହୁଁ।
ଏତେ ଘଣ୍ଟା ସାଇକେଲିଙ୍ଗ୍ କରିକି ଯିବୁ। ମାନେ ସାଇକେଲିଂ କରିକି ଆସିବୁ? ଛୋଟ ଛୁଆ ନା କେଡେ ବଡ
ଆମେ ତ ହେଇଠି ଦଶମ ସେଇ ଅଷ୍ଟମ ନବମ ତାସ୍ ରେ ଦଶମ ଯୋଉଁ, ମୁଁ ସାଇକେଲିଙ୍ଗ୍ କରିକି ଯାଇଁ ଗାଁ ଭିତରକୁ, ମୁଁ ଆସିବି ଫାଇଁକି ପଡିଯିମି।
ସେଇବା ଧର ଛୋଟ ଛୁଆ ନା, ତା'ପରେ ଏଣେ କାମ ପ-କାମ ପ୍ରେସରକୁ ଯାହେନେ, ପଢା ପ୍ରେସର କୁ ଏଣେ ଘ ମାନେ ତୁ ସାଇକେଲିଂ କରିକି ଯିବା ପ୍ରେସର୍। ସବୁଆଡୁ ପ୍ରେସର୍ ବଢିବ ନା ଛୁଆଟାକୁ ଏଇନେ ଆଉ। କଣ କରିବୁ, ଭାଗ୍ୟରେ ଯାହା ଅଛି ଆଉ?
ଯିବୁ ଆଉ।
ମିଳନ ହବନା, ହବନା। ଆଉ, ଏଇନା କଣ କରିବ?
କିଛି, ନୁହେଁ, ସେଇ ଯୋଉ ଝିଅ ନାଗି ରୁଟି ଡାଲମା କରିଦେଇଥିନୁ, ଏକାଥରେ କରିଦେଇଛୁ, ଅଛି ଆଉ କିଛି କାମ ନୁହେଁ, ଖାଲି ବସି ବସି ଦିନ ଯାଉଛି ଏଇନେ।
ଏଠ କରିଦେଇକି, ସେ ଛୁଆ ପଳେଇଲେ, ହେଇ ଆଗପଟେ ମୁଁ ଯାଇକି ବସିଥିଲିନୁ ଏଇନା। ହଁ, ଆମ ଘର ପାଖକୁ ଜଣେ ଆସିଥିଲାଁ, ମୋ ନାନୀ, ମୁଁ ସେ ବସିକି କଥା ହଉଥୁନୁ, ମୋ ମା ବସିଥିଲା। ମୋ ଭାଇ ସେ ଘରକୁ ବସିଥିଲେ, ମୋ ଭାଉଜକୁ ଯାଇଥିନେ ଛିଡାହେଇଥିଲେ। ହୁଁ କଥା ହଉଥୁ ଉ, ହଁ, କଥା ହଉଥୁନୁ, ଏଇଆଁ।
ଉ, ହୁଁ। ପିଲେ ସବୁ କରିଦେଇଚ?
ହଁ।
ପିଲେ ସବୁ କରିଦେଇଚ। ରଜ ପାଇଁ ରଜ ପାଇଁ ଏତିକି ଥିଲା।
ନାଁ, ନାଁ ସିଲେଇ ସେ ଯେ ଅଜେଣ୍ଟେ କହିଥିଲେ ଯାହାର, ଜିଇଁତି କୁରାକି ଦେଇେଇଛି, ଏଇଆ ଆଉ।
ଉଁ, ହୁଁ।
କଣ ଏସାର୍ଟା ପିନ୍ଧିକି ଆଇଲୁଣି କିଲୋ ଝିଅଟା? ସେଇଆ ଆଉ କଣ?
ଉଁ, ହୁଁ।
ରୋଷେଇ ନାଇଁ?
ନାଁ। ଆଉ କରିଦେଇଛୁ, ଆଉ କଣ ରୋଷେଇ କରିବ? ତାଙ୍କ ସେ ରୁଟି କରନ୍ତି, ରୁଟି ରାତିରେ କରନ୍ତି। ରୁଟି କୋଉ ଦିନ ତରକାରୀ ପତର, ତରକାରୀ ପତ୍ର ଏତେ କରନ୍ତିନି, ତାଙ୍କ ରାତିରେ।
ହୁଁ, ହୁଁ।
ତାଙ୍କର ଯୋଉ କ୍ଷୀର-କ୍ଷୀର ଥାଏ, ତାଙ୍କର କ୍ଷୀର ରୁଟି ସବୁ ଖାଇ ଦିଅନ୍ତି।
ଉଁ ହୁଁ।
ଏଁ କ୍ଷୀର ରୁଟି ଖାଇଲେ। ଏ ହେଇ ଡାଲମା କରିଥି
କ୍ଷୀର ତ ସଫିସେଣ୍ଟ, କ୍ଷୀର ସଫିସେଣ୍ଟ।
ତାଙ୍କର ବି ଅଭ୍ୟାସ, ସମସ୍ତେ ଖାଇବାରେ କ୍ଷୀର ରୁଟି ତାଙ୍କର।
ହୁଁ, ଅଭ୍ୟାସ ହେଇଗଲାଣି।
ହଁ, ।
ହୁଁ। ।
ତମ ଗାଇ ଏଇନା କ୍ଷୀର ଫୀର ଦଉନି ଟୋଟାଲି?
ହଁ, ଦଉଛି ନା। ଖାଲି ଗୋ ଗୋଟ ଗାଈ ଦଉଛି, ଗୋଟେ ଗଈ ବନ୍ଦ କରିଦେଇଛି, ଗୋଟେ ଗାଈ ଦଉଛି।
ହୁଁ ହୁଁ।
ଯୋଉ ଗୋଡ ଭାଙ୍ଗି ଯାଇନଥିଲା?
ହଁ।
ଏଇଟା ଦଉଛି ।
ହୁଁ ହୁଁ।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
ହୁଁ।
ହୁଁ। ।
ହୁଁ ହୁଁ।
ଛକରେ ବି ଏମତି ନଉଛନ୍ତି ଜଣେ ନା କଣ, ବୁଲୁ ବାପା ନୁହେଁ ନା ସେଇ ସେ ନଉଛନ୍ତି।
ହଁ ହଁ, ମୋର ବି ବଜାରରୁ କିଣିବା ପସନ୍ଦ ନୁହଁ ହେରା କଣ। ମତେ ହେରା ଖାଲି ଶୁଖିଲା ଶୁଖିଲା ଲାଗିବ।
ଅଃ।
ରୁଟି ଶୁଖିଲା କୁ ଭଜା ଶୁଖିଲା ହେରା କଣ ଖାଇବୁ, ଆମ ଘରେ କିନ୍ତୁ ସମସ୍ତଙ୍କର ଭଲ। ଆମ ଦେବ, ମୋ ଝିଅ, ମୋ ପୁଅ ଆମ
ହୁଁ ହଁ।
। ଭଜା ଖାଇନି?
ହଁ।
କିନ୍ତୁ ଚିନି ପାଣି କରି ଦେମି କ୍ଷୀର ଥିବ ତ ଭଲ କଥା। ଯଦି କ୍ଷୀର ନହିଁ ଚିନି ପାଣି କରି ଦେମି। ଭଜା ।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
ଚିନି ପାଣି ରେ ବୁଡ଼େଇ ଦବୁ, ଭଜା ଟିକେ ଟିକେ ଖାଇ ଦେବୁ।
ମତେ କିନ୍ତୁ ଭଜା ସହିତ ରୁଟି ଟା ଭଲ ଲାଗେ। ଆଳୁ ଭଜା ହେଇଥିବ ।
ସେଇପା ଆମର ହଁ ଆମ ସେନ୍ତି ଭଲ ପାଆନ୍ତି। ଆଳୁ ଖାଲି ଆଳୁ ଭାଜି ଦେଇଥିବୁ, ତେଲିଆ ତେଲିଆ କରିଥିବୁ, ଲଙ୍କା ଗୁଣ୍ଡ ଟିକେ ଅଧିକ ଦେଇଥିବୁ।
ହଁ ନା ବାପା ଖାଇବେନି ବୋଲିକା ଏଇନା ବେଶି ଟାଇମ୍ ହଉନି।
ହଁ, ଆମର ମଝିରେ ମଝିରେ କରି ଦଉ ଆମର କଣ ଧର ଅଛି ଡାଲମା ଫାଲମା ଧର ଅଛି, ଏଇ ଖରା ଦିନିଆ ଧର ଡାଲମା କି ତରକାରୀ ଫରକାରୀ ଧର ହଳବ ଅଛି।
ହଁ।
ଆମର ରାତି ବେଳକୁ ରୁଟି ଖାଇବା । କିଛି ପନିପରିବା ଯଦି ଥିବ ଭାଜିିବା ପାଇଁ ଭାଜି ଦବୁ। ନହେଲେ ନାଇଁ ଖାଲି ଆଳୁ କାଟିକିନା ଭାଜି ଦଉ। ଖାଲି ହଁ, ଖାଲି ଆଳୁ ବ ଆଳୁ କଟି ଦେଇକି ଭାଜି ଛତୁ ଧର, କିଛି ନହେଲେ ନାଇଁ ଏଇ ଖରା ଦିନେ ଯି ଯୋଉ ପଖାଳ-ଫଖାଳ ଥିବ ହେରା ରାତିରେ ଖାଇ ଦିଅନ୍ତି। ସେମାନେ ତାଙ୍କର ପଖାଳ-ଫଖାଳ ଖାଇଲେ, ଯିଏ ଯାହା ତରକାରୀ ଖାଇଲେ, ଭଜା ଖାଇଲେ।
ହଁ ସାଙ୍ଗ ପକେଇଦବ ଭଲ
କଣ ଟେ?
ବଢ଼ି ଯୋଉ ଚୁନେଇକି ପକୁଅନ୍ତିନି ନା ପଖାଳ ଖାଇଲେ ଭଲ ଲାଗିବ। ହଁ ହୁଁ।
ହୁଁ।
ରୋଟି ତ ମୁ ଖାଲି ଆଳୁ ଟା
ହଁ। ଆଳୁ ଏଇ ଯଉ ବନ୍ଧକୋବି ଫୋବି ଭାଜିିନେ ଭଲ ଲାଗେଜେ।
ହୁଁ।
ମେ ଭାଜୁ ଏଇ ଆଳୁ ନାଇଁ ବନ୍ଧା କୋବି ଥିନେ ଭାଜି ଦଉ।
ଇଏତ ବନ୍ଧାକୋବି ଖାଇନହାନ୍ତି ପୋକ ହେଇଜିବ ବୋଲି।
ଆମର ଏ ପୋଟଳ ଫୋଟଳ ଥିଲେ ଆମ ଭାଜୁ ଆମେ ଏଥରେ ଏଇଥରେ ରାନ୍ଧିବନି କି ଭାଯୁଚ ଏମିତି କହିବେ। ଏଇ ଆଳୁ ଫାଳୁ ଯେତେବେଳେ ଥାଏ ଭାଜିଦୋଉ।
ହୁଁ। ପୋଟଳ ହୋଇନଥିବ
ହେରା ସେରା ଖାଇ ଖାଇକି ବାଗ ଲାଗୁନି ହେରାକ।
ତୋର ଏରା ପାଚି ଯାଉଚି ଖାଲି।
ହଁ ହେରା ଆଉ ଟେଷ୍ଟ ହେରା ଟେଷ୍ଟ ନାଇଁ ଆଉ ଏଇନାକେ ଲାଗ ଗୁନି ଏରା କିଛି ଆଉ ସେଇରା ସେଇରା ସେଇରା ସେଇରା ଖାଇବ କେତେ ଖାଇବ। ସେଇ ପୋଟଳ ରନ୍ଧା ପୋଟଳ କଷା ପୋଟଳ ଭଜା।
ହଁ। ଯିଏ ଯେତେ ଖାଇବ।
ହୁଁ।
ଏଇ ଟୋଟଲ ଟାଇମ ଟା ଆଉ କିଛି ଆସୁନି ପରିବା କାଙ୍କଡ ପୋଟଳ।
ହୁଁ।
ଆଉ କଣ ପରିବା ଆସିୁଛି କି ଏଇନା ଶୀତ ଦିନେ କଣ ଶୀତ ଦିନେ ବେଶୀ ପରିବା ରାହୁଚିନା।
ହଁ।
ସବୁବେଳେ ଫ୍ରିଜ ଫୁଲ ଥିବ ସିତଦିନେ।
ହଁ।
ଏ ଶସ୍ତା
ସେତବେଲେ ସେଇଟା ଭଲ ଲାଗେ ଟିକେ।
ହୁ ବନ୍ଧାକୋବି ଫୁଲକୋବି ସବୁ ହେଇ
ହଁ ଏଇ ଅଦିନିଆ କୋବିରା ସୁଧା ଟେଷ୍ଟ ଲାଗୁଚି କି? ଏରା ଖାଲି କେମିତିଆ ଗୋଟେ ବାସ୍ନା ହଉଚି।
ସେଥିପାଇଁ ଭଲ ଲାଗେ ନା।
ହଁ ଏରା ଏମିତି ଖାଲି କେମିତି ଗୋଟେ ବାସ୍ନା ଅଲଗା ଗୋଟେ। ଏ ମାନେ ଶୁଖିଲିଆ ଟା।
ହଁ ସେ ଖରାଦିନ ପାଇଁ ନୁହଁ ସେ ପାଣି ସବୁ ମରି ଯାଇଚି ଖରାଦିନ ହେଲେ।
ହୁଁ। ସୂର୍ଯ୍ୟ ଦେବତା ସବୁ ପାଣି ଟାଣି ନେଇଯାଇଚନ୍ତି।
ହଁ।
ସେ କଣ କରିବ।
ଆଁ।
କୋଉଠି?
ହଁ।
ଆଉ।
ହୁଁ।